ହାଲୋ।
ନମସ୍କାର ମ୍ୟାଡାମ୍।
ନମସ୍କାର। କଣ କରୁଚନ୍ତି? ହଁ ମୁଁ ଭଲ ଅଛି। ଆପଣ?
ମୁଁ ଏଇଠି ବାଲକୋନିରେ ବସିଚି ଆମର ଏପଟେ ବର୍ଷା ହଉଚି ଝିପିଝିପି କେତେବେଳେ ଛାଡି ଯାଉଚି। ପବନ ହଉଚି ତ ବଢିଆ ଲାଗୁଛି। ହୁଁ।
ଆମର ବି ସ ଖାଳୁ ବର୍ଷା ଅଛି ଏପର୍ଯ୍ୟନ୍ତ ପଡ଼ୁଚି ଆହୁରି ଛାଡିନି।
ହୁଁ।
ଥଣ୍ଡା ଲାଗୁଛି ଆଜି ପାଗଟା ପୁରା ଆଉ।
ବଢିଆ ଲାଗୁଛି।
ଆଜ୍ଞା।
ଆଉ କଣ ଖାଇଚନ୍ତି?
ମୁଁ ଚକୁଳିକୁ ବୁଟଡାଲି ଆଳୁ ତରକାରୀ।
ଆଚ୍ଛା ଆପଣଙ୍କର? ମୁଁ ଖିଚୁଡ଼ି ଆଉ ଖଟା ଖାଇଛି।
ଆଜ୍ଞା।
ଆପଣଙ୍କ ସେପଟେ ପିଠାପଣା କଣ ହୁଏ?
ଚକୁଳି, କାକରା, ପୋଡପିଠା ଆରିଷା ପିଠା, ଚନ୍ଦ୍ରକାନ୍ତି ପିଠା
ଆମର ଏପଟେ ବି ପୋଡପିଠା, ସୁଜିମଣ୍ଡା, କାକରା ମଣ୍ଡାପିଠା ଆଉ ଅଁ ଚଣି ଏଣ୍ଡୁରି ପିଠା ହୁଏ।
ହଁ ଆମର ବି ହୁଏ ମଣ୍ଡାପିଠା। ଚାଉଳରେ ହୁଏ ମଣ୍ଡା ପିଠା ସୁ ସୁଜିରେ ବି ହୁଏ।
ଆଉ କ୍ଷୀରରେ ଗୋଟେ ମାନେ ଉଁ ପୁର କ୍ଷୀର ପୋଡପିଠା ଗୋଟେ ହୁଏ।
ଆମର ବି।
ଆଉ ଗୋଟେ କ୍ଷୀରକୁ ମାନେ ବହଳିଆ କରିକି ସେଇଥିରେ ଛୋଟ ଛୋଟ ମାନେ ଯୋଉ ଗୋଲ କରିକି ସେଇଥିରେ ପଡିଥିବ।
ବହଳିଆ କରିକି ନୁହଁ ସେଥିରେ ଚାଉଳ ଚୁନା ଯୋଉ ଚାଉଳକୁ ଗ୍ରାଇଡିଙ୍ଗ କରିକି ଧାର ଦିଆଯାଏ ଅଳ୍ପ ଟିକେ ଅଳ୍ପ ଟିକେ ହାଲକା ଭଳିଆ ହୁଏ।
ହଁ ହଁ ବାସ୍ ବାସ୍
କ୍ଷୀର ଗଇଣ୍ଠା ଆମର କୁହନ୍ତି
ଆମର ଏପଟେ କୁହନ୍ତି ଦୁଧ ଗେଣ୍ଡୁଳି ପିଠା
ହଁ ଆମର କ୍ଷୀର ଗଇଣ୍ଠା
ହଁ ମାନେ ସବୁ ଜିଲ୍ଲା ନେଇକି ମାନେ ଭାଷା ଟା ଚେଞ୍ଜ ହେଇଯାଏ ଆଉ
ଆମ ଘରେ ବଡ ବଡ କରାଯିବ ଗୋଲ ଟା ବେଶୀ ବଡ ନୁହଁ। କିନ୍ତୁ ମୋ ଶାଶୁ ଘରେ ପୁରା ଛୋଟ ବାଟି ଭଳିଆ। କାଚ ବାଟି ଭଳିଆ କରାହୁଏ ହାତ କଣ ହେଇଯିବ ସେଡାକୁ କଲା ବେଳକୁ। ଏତେ ଛୋଟ ଯିଏ ଯେତେ ଛୋଟ କରିପାରିଲା ସେଗୁଡ଼ା ହୁଁ। ହୁଁ।
ହଁ ହଁ।
ଆପଣ ସବୁ ପିଠା କରି ଜାଣିଛନ୍ତି।
ଆଜ୍ଞା।
ସବୁ ପିଠା କରି ଜାଣିଛନ୍ତି ଆପଣ।
ସବୁ ପିଠା ତ ମାନେ କରିନି କିନ୍ତୁ କରିପାରିବି କେବେ କରିବାର ସୁଯୋଗ ପଡ଼ିନି ତ ମା କରିଦିଅନ୍ତି। ଆଉ କଳେ ହୁ ହୁ ଏ ତ କରି କରି ହେଇଯିବ ଆ
କିନ୍ତୁ ସେମାନଙ୍କ ଭଳିଆ କରିବାକୁ ଟାଇମ୍ ଲାଗିବ। ଆମେ ଦେଖିଛେ ସିନା କରିବା ହଁ। ଆମେ ଦେଖିଛେ ଜାଣିଛେ କିନ୍ତୁ କରିଲା ବେଳକୁ ଟିକେ ଏପଟ ସେପଟ ହବ।
ଏପଟ ସେପଟ ହବ ଟେଷ୍ଟେ ସେଇଭଳିଆ ଆସିବନି।
ହଁ ହଁ ବହୁତ ବର୍ଷ ହେଲାଣି ନା ହଁ। ମୋର ଏମିତି ହବନି ଟିକେ
ଯେତେ ଆମେ ୟୁଟ୍ୟୁବ ରେ ଦେଖିଲେ ବି ତାଙ୍କର ଯୋଉ ଏକ୍ସପିରିଏନ୍ସ ସେଟା ଅଲଗା ରହିବ।
ହଁ ମୋ ଶାଶୁ ତ ବରା କରିବେ ପୁରା ସବୁ ବରା ନୁହଁ ସବୁ ପିଠା ବି ପୁରା ଗୋଟେ ସାଇଜିରେ ରୁହେ ପୁରା ଗୋଟେ ଟିକେ ବି ଏପଟ ସେପଟ ବି ନାହିଁ। ଯିଏ ମାନେ ବରା ଖାଇବା କହିବ କିଣିକି ଆଣିଛନ୍ତି ବୋଧେ ହୋଟେଲ ରୁ ଏଜାକ୍ଟ ପୁରା ସାଇଜ଼।
ତାଙ୍କ ସିଏ ସାଉଥ୍ ପଟର ନା ତାଙ୍କୁ ସବୁ ପିଠା ପଣା ବଢିଆସେ ଜଣା।
ହୁଁ ସାଉଥରେ ତ ଏଇସବୁ ବହୁତ ଖାଆନ୍ତି ପିଠାପଣା ବିରି ଜାତି ଜିନିଷ ହୁଁ।
ହୁଁ ହୁଁ ତାପରେ ଏ ଜାଣିଛନ୍ତି ନା ସାଉଥ୍ ର ବିରି ଟି ବହୁତ ଭଲ ମାନେ ଫ୍ରମେସନ୍ ହୁଏ ଫୁଲେ ବହୁତ ବଢିଆ।
ଓହୋ ତାଙ୍କର ଯେଉଁ ବିରି ଚାଷଟା ଯେଉଁ ହୁଏ ନା।
ହଁ ବିରିଟା ସେ ଏପଟର ଆନ୍ଧ୍ରାର ଏପଟର ବିରି ଟା ବହୁତ ଭଲ। ତମର ସେଇପଟୁ ଆସେ ଓଡିଶା ବିରି ଭଲ କିନ୍ତୁ ଆନ୍ଧ୍ର ବିରି ବହୁତ ମାନେ ଆମର ପୁଣି କେମିତିଆ କଇଲ ଯୋଉ ଆର ବାଲା ପେସେଣା ଯୋଉ ଗୋଲ୍ ବଡ଼ ବଡ଼ ହୋଟେଲ ମାନଙ୍କରେ ଯେମିତିଆ ନାଇଁ
ହୁଁ ହୁଁ।
ସେମିତିଆର ଛୋଟ ମିଳୁଚି ସେଇଥିରେ ଆଣୁଚୁ ଟୁ ତ ସେଇଠୁ ବଢିଆ ସେ ବାଟି ହଉଚି ଆଉ ଫେଣିବାକୁ ପଡ଼େନି।
ଓହୋ ନାଇଁ ଆନ୍ଧ୍ରରେ ଆମର ଦେଖ କଦଳୀ ଆସୁ ମା
ହଁ ହଁ ହଁ।
ଭଲ।
ହଁ ହଁ ହଁ।
ଆମର ଏପଟରେ କଦଳୀ ଛୋଟ ଛୋଟ ହେଇଥିବ ତାଙ୍କର ସବୁ ବଡ଼ ବଡ଼
ବଡ ଆପଣ ଆନ୍ଧ୍ରରୁ ପଣସ ଖାଇଛନ୍ତି ମାନେ କି କାକୁଡି ଭଳିଆ? ସେ କାକୁଡି ଚୋବେଇଲା ଭଳିଆ ଲାଗିବ।
ଓହୋ ଆଉ ସିଏ ତାଙ୍କର କଦଳୀ ଗୁଡ଼ା ମତେ ଭଲ ଲାଗେ ବଡ଼ ବଡ଼ କଦଳୀ ଭୁବନେଶ୍ୱରରେ ସେ କଦଳୀ ଦାମ୍ ଶହେ ଚାଳିଶି ଟଙ୍କା ଡର୍ଜନ। ବହୁତ ବଡ଼ ବଡ଼ ମାନେ ଗୋଟେ ଖାଇବେ ପେଟ ପୁରିଯିବ।
ଆନ୍ଧ୍ରା ମାଛ ହଁ। ସେପଟୁ ତ ସବୁବେଳେ ଆସେ ଆଉ ପଣସ ବି ସେପଟୁ ବହୁତ ସବୁଆଡେ଼ ବେଳେ ପଣସ ସେପଟେ ହେଇଥିବ।
ଆନ୍ଧ୍ର ଆନ୍ଧ୍ରା ବାଙ୍ଗାଲୋର ଏପଟ ସେପଟ ସାଇଡରେ ସବୁ ଭଲ ପଣସ। ଖଜରା ପଣସ କନ୍ତି ତାକୁ।
ସେଇଟା ଭଲ ଲାଗେ କିନ୍ତୁ ଆମର ଏପଟେ ଯୋଉ ଘାନ୍ତା ପଣସ ନା ଚୋବ ହଉଥିବ ତଣ୍ଟିରେ ଲାଗିଯିବ ମତେ ସେଇ ଯୋଉ ସେଇ ପଣସ ବଢିଆ ଲାଗେ। ଚୋବେଇକି ଯୋଉ ଖାଆନ୍ତି।
କାକୁଡି ପଣସ ଆମ ଶାଶୁଘରେ ଆମ ଏପଟ ପଣସ ଖାଆନ୍ତିନି।
ହଁ ସେ ଖାଇବେନି ତାଙ୍କଁ ସେଟା କାହିଁକି ନା ତାକୁ ଚୋବି ବି ହବନି ଘିଟି ବି ହବନି ତଣ୍ଟି ପାଖେ ରହିଯିବ। କିନ୍ତୁ ଆମର ଏପଟେ ପଣସଟା ମି ମିଠା ତାଙ୍କ ଟିକେ କମ୍ ମିଠା ହେଲେ ବି ସେଟା ଭଲ ଲାଗେ ମିଠା ବି ସେ
ମିଠା ଆର ବାସ୍ନା ବି ବହୁତ ହୁଏ।
ହଁ ହଁ ବାସ୍ନା ବହୁତ୍ ଇଏ
ଗରେ ବି ଜଣେ ଜଣେ ପିଠା କରନ୍ତି ତାଳରେ ବି ପାଚିଲା ତାଳରେ ବି କରନ୍ତି।
ହଁ ଆମର ଏପଟେ ହୁଏ ପାଚିଲା ତାଳରେ ବଢିଆ ଲାଗେ ପିଠା ମାନେ ତାଳର ସବୁ ପାଚିଲା ତାଳ ତାକୁ ଆଗେ ମଣ୍ଡ ଗୁଡା ବାହାର କରିଦେବେ। ତାର ନାଲି ନାଲି ହେଇଥିବ ତାପରେ ତାକୁ କଣ କରନ୍ତି ଫୁଟାନ୍ତି। ଗ୍ୟାସରେ ଫୁଟିକି ମାରି ସାରିଲା ପରେ। ହଁ ସେଇଥିରେ ଚାଉଳ ଚୁନା ଦେବେ ଚୁନା ଦେଇକି ତାକୁ ଖଳି କରିବେ। ତାପରେ ତମେ ସେଇଥିରେ ଚକୁଳି କରିପାର ନହେଲେ କିଛି ବି ମାନେ ମଣ୍ଡ ପିଠା କରିପାରିବ ବହୁତ ଭଲ ଲାଗେ। ହଁ ହଁ ଇଡଲି ଟାଇପ ଟାଇପର ବି କରି ସେ ଆମେ କେବେ କରିନୁ ନା ଆମେ ପ୍ରାୟ ଚକୁଳିଟା କରିଥାଉ ସେଥିରେ ନଡିଆ ନଡିଆ କୋରା। ନଡିଆ କୁଚି ଦେଇକି କ୍ଷୀର ଟିକେ ପକେଇଲୁ ଚିନି କିି ଗୁଡ ଦେଲ। ଚକୁଳି କରିକି ଆମେ ଖାଉ ପତଲା ପତଲା ଚକୁଳି।
ମୁଁ ଗୋଟେ ତୋର ଇଡଲି ବୋଧେ ଖାଇଥିଲି ମାନେ ପିଲାବେଳେ ମନ ନାହିଁ କିନ୍ତୁ ଇଡଲି ବୋଧେ ଖାଇଥିଲି ବାସି ନା ପୁରା ବଢିଆ ହଉଥିଲା। ଲାଉରେ ବି ଜଣେ ମତେ କହୁଥିଲେ ଲାଉ ରେ ବି କୋରା ଭଳିଆ କରିକି ଲାଉରେ ବି କୋଳି ଭଳିଆ କରିକି କୋର ଦେଇକି ଖାଉଛନ୍ତି ନଡ଼ିଆରେ ମୁଁ ଶୁଣିଲି ଫାଷ୍ଟ ଟାଇମ୍।
ହ ମାନେ ଆଜିକାଲି ବିଭିନ୍ନ ପ୍ରକାର ସମସ୍ତେ ଏକ୍ସପେରିମେଣ୍ଟ୍ କରିକି ନୂଆ ନୂଆ କରୁଛନ୍ତି ୟୁଟ୍ୟୁବ୍ ରେ ତ ଦେଖିବେ ମାନେ ବିଭିନ୍ନ ପ୍ରକାର ଖାଦ୍ୟ କେତେ ପ୍ରକାର ଯେ ଖାଦ୍ୟ ମାନେ
ଯିଏ ଯେତେ ପ୍ରକାର ସବୁ କରିପାରିଲେ।
ଆଜ୍ଞା ଆପଣଙ୍କ ସେପଟ ପର୍ବପର୍ବାଣିୀ କଣ ସବୁ ଅଛି?
ଆମର ବାପ ଘର ଅଲଗା ଶାଶୁଘର ଅଲଗା। ଶାଶୁଘରେ ଆମର ଶାଶୁଘରେ ମାଣ ବସାରେ କଣ ମେନ୍ କହିଲେ ମାନେ ଚାରିଟା ରାତିରୁ ଉଠିବ ଉଠିକି ଗାଧେଇକି ମାଙ୍କ ପାଖରେ ଆଗ ଗୋଟେ ମାନେ ଦାଣ୍ଡ ଦୁଆରେ ଝୋଟି ଫୋଟି ଝୋ କି ମୁଁ ମୁରୁଜ ପକା ହୁଏ ମୁରୁଜ ପ କା ହେଇଥିବ ସେଠି ଗେଟ୍ ପାଖରେ ଆଗ ଗୋଟେ ଦୀପ ଜାଳିଦବ ଆଗ ଦୀପ ଦ୍ବୀପ ଜାଳିକି ତାପରେ ସବୁ ମାନେ ଫଳ ସେଠି ପିଠା ଆମର ଭୋଗ ହୁଏନି ଫଳ ସବୁ ପ୍ରକାର ବିଭିନ୍ନ ପ୍ରକାର। ଆ ସେ ଧୂପ ଦୀପ ସବୁ ସଜେଇକି ପୂଜା କରାହେବ। ପଢିବୁ ବହି ଏମିତି ଆଉ ଆମର ଏଇଟା ମେନ୍। ଆଉ ମାଣ ଓସା ଆମର ନାହିଁ ଏତିକି କରିବା ପାଇଁ। ତା ପୂର୍ବ ଦିନ ମାନେ ଦିନ ରାତି ସାରା କାମ ସରିବନି ଏତେ କାମ ଅ ସବୁ ସାଇଜ୍ କରିକି ଝଡା ଝଡି ନଥାଇକିନା ଏତେ ଥିଲେ ଆହୁରି କେତେ ହେଇଥାନ୍ତା। ସବୁ ବୁଧବାର ଦିନ ପୁର ମାଣବସାରେ ବାପୁ ବାହାରି ପଡିବ ଆଉ ଗାଁ ମାନଙ୍କରେ ତ ବହୁତ୍ ଭଲ। ଆମର ଗାଁ ରେ ସବୁବେଳେ ସମସ୍ତେ ବୁଲିକି ଦେଖିବୁ ଗାଁ ରେ ଝୋଟିବୁ କେ ପକା ହେଇଛି କାହାଘରେ ଟିକେ ଟିକେ ଶୀତ ହଉଥିବ ବଢିଆ ଲାଗେ ଏବେ ଆଉ କେଇ କିଏ କିଏ ଯାଉଛନ୍ତି କିଏ କେହି ଯାଉନାହାନ୍ତି। ଆଗ ବଳେ ତାପରେ ଗେଣ୍ଡୁ ଗଛ ଫୁଲର ବାସ୍ନା ହଉଥିବ ବହୁତ୍ ବଢିଆ ଲାଗେ।
ହଁ।
ଆମର ରାତି ରାତି ଯାକ ସବୁ ପିଠା ଛଣାହଉଥିବ ଶୋଇବେନି ଆଉ। ରାତି ସାରା ପିଠା ଛଣାହବ ତିନିଟା ରାତିରୁ ମାମା ଖୁଡି ମାନେ ତିନିଟା ରାତିରୁ ପୂଜା କରିବେ ତିନିଟା ସାତିନିଟା ହେଲେ ପୂଜା ଷ୍ଟାର୍ଟ କରିବେ।
ସେ ବି ଗୋଟେ ପ୍ରକାର ଭଲ ଲାଗେ କିନ୍ତୁ।
ହଁ ଆଗରୁ ହଉଥିଲା ମାଣବସା ଦଶ ସହରା କୁମାର ପୂର୍ଣ୍ଣମୀ ରଜ ଏଇଗୁଡା ବହୁତ୍ ଭଲ ଲାଗେ ଏଇଗଟା ଟିକେ ବେଶୀ ଭଲ ଲାଗେ। ବେଶୀ ଟାଇମ୍ ଯାଏ ହୁଏନା ରଜ ତିନି ଦିନ ମାଣବସା ତିନି ଚାରି ପାଳି ଦଶହରା ଆଠ ଦଶ ଦିନି ତାପରେ ପୁଣି କୁମାର ପୂର୍ଣ୍ଣମୀ ତା ପରେରେ ପରେ ଥାଏ ତ ଏଇଗୁଡା ବେଶୀ ଟିକେ ଭଲ ଲାଗେ ଅନ୍ୟ ମାନଙ୍କଠୁ ଏଇ ପର୍ବ ଭଲ ଲାଗେ। ରଜ ତିନି ଦିନି ମ ଟିକେ ମଜା ଲାଗେ ଆଉ।
ବହୁତ୍ ବଢିଆ ମାନେ ଏତେ ସାରା ଯୋଉ ଆମର କଲ୍ଚର୍ ଟ୍ରାଡିସନ୍ ଅଛି ମାନେ ବଢି
ହୁଁ ହଁ ଏବେ ମେନ୍ ଲି ତ ଏବେ ଡି ଡିସେମ୍ବର ନଭେମ୍ବର ଡିସେମ୍ବରରୁୁ ଷ୍ଟାର୍ଟ ହେଇଯିବ ଯେ ଗୋଟେ ଗୋଟେ ଗୋଟେ ଗୋଟେ ପର୍ବ ଶାମ୍ବ ଦଶମୀ ହବ ମାଣବସା ଗରୁବାର୍ ହବ ଗୋଟେ ପରେ ଗୋଟେ ସବୁ ହଁ- ହଁ- ହଁ ଆମର ଆ- ମୁଁ ସେଇଟା ଜାଣିନି ଆମର ଶାମ୍ବ ଦଶମୀ ରେ ସୂର୍ଯ୍ୟଙ୍କୁ କାହା ପାଇଁ କଣ ଯଚା ହେଇଥିବ ଯଉ ଚଣା ଆମ ପଟେ ଚଣା, ବରକୋଳି ହଁ - ଆଁ -ତାପରେ ଗୋଟେ ଚ- କାକେରା ଭଳିଆ କ୍ଷୀର ଢଳା ହୁଏ ଏମିତି। ସବୁ ବିଭିନ୍ନ ପ୍ରକାର ଆଉ ଆମର ମକର ମେନ୍। ଆମ -ଆମ ଶାଶୁଘରେ ମକର ମାନେ ସମସ୍ତେ ନୂଆ ପିନ୍ଧିବେ। ବିଭିନ୍ନ ପ୍ରକାର ପିଠା ହଁ- ହଁ -ହଁ ବିଭିନ୍ନ ପ୍ରକାର ପିଠା ହବ ବିଭିନ୍ନ ପ୍ରକାର ଚା- ବରା ହବ ଗୋଟେ ଶୁଖ୍ ମାନେ ବରା ହବ ଗୋଟେ ଚିନି ସିରା ଦେଇକି ବରା ହବ ଗୋଟେ ଏ ବି-ମାନେ ବି-ବିରି ଯେମିତି ବଟା ହୁଏନି ବିରି ବଟା ହେଇକି ତା ଭିତରେ ନଡ଼ିଆ ପୁର ଦେଇକି ମଣ୍ଡା ଭଳିଆ କରିକି ସେଇଟା ଛଣା ହେଇକି କରାହବ ସେଇଟା ଗୋଟେ ପ୍ରକାର ପିଠା ସୁଜି କାକରା ଗୋଟେ ହବ ପାଞ୍ଚ ଛଅ ପ୍ରକାର ପିଠା ହବ ଭାତ, ଡାଲି, ତରକାରୀ, ଖିରି ଖଟା ଆଉ କଣ ଯଦି ହେଇଥିବ ସବୁ ଏକା ସାଙ୍ଗେରେ ହେଇକି ଉପରେ ଉଁ- ସୂର୍ଯ୍ୟଙ୍କ ଉପରେ ପୂଜା କରାହବ ତଳେ ଭୋଗ କରାହବ ସମସ୍ତେ ଙ୍କୁ ମାନେ ଆସିକି ଖାଇବେ। ଆମ ମାନେ ମକର ହେଲା ମାନେ ଆମର ମହାଳୟା ଯେମିତି ହୁଏନି ସବୁ ଝଡା ଝଡି ସବୁ ଆମର ମକର ହେଲା ମାନେ ସବୁ ଝଡାଝଡି ହେଇକି ହବ।
କେତେ କଥା ଆପଣଙ୍କଠୁ ଶିଖିବାକୁ ମିଳିଲା ବଢିଆ ଲାଗିଲା କଥା ହେଇକି ଆଉ- ଆଉ ଥରେ କେତେବେଳେ ମତେ କଲ୍ କରିବେ ହଁ ଠିକ୍ ଅଛି। ମାନେ ଶୁଭରାତ୍ରି ନମସ୍କାର୍।
ଶୁଭରାତ୍ରି ନମସ୍କାର୍।